ହ୍ୟାଲୋ ଆଉ ଦି ଦେହ ଭାଇ ସୁସ୍ଥ ଅଛି ତ ତମର?
ହଁ ମୋର ବହୁତ ଭଲ ସୁସ୍ଥ ମୁଁ କିନ୍ତୁ କାଲି ପୂର୍ବରୁ ଦେହ ଖରାପ ହେଇଯାଇଥିଲା। ଏଇ ଯୋଉ ବର୍ଷା ବର୍ଷାରେ ଓଦା ତ ମୁଁ ହେଇନି ଏ ହଁ ହଁ ହଁ କହିଥିଲି ବୋଧେ ଆଉ।
ହୁଁ।
ମୁଣ୍ଡ ବିନ୍ଧିଲା ଜୋର ସେ।
ତାହଲେ ଆଜି ଖାନା ପିନା କଣ ହେଇଛି ସକାଳେ? ତମେ କଣ ଚଷମା ୟୁଜ୍ କରୁଛ କି?
କରୁଥିଲି ଆଗରୁ
ହୁଁ ଏବେ ବି ୟୁଜ୍ କରୁନ ଯଦି କମ୍ପୁଟର କାମ କରୁଛି ବୋଲି କର ନହେଲେ ଆଖି କଳା ପଡିଯିବ।
ପଡ଼ି ସାରିଲାଣି। ଅଧା ଅଧା କଳା ପୋଡି ସାରିଲାଣି ଆଖି ମୋର।
ହୁଁ ହୁଁ ହୁଁ।
ହେଲା ମାନେ ପା ଆଉ ଯୋଉ ତା ଯୋଉ ଯୋଉ ସାଟିଫିକେଟ ବନେଇଲୁ ଆସିକି ହେଲା ପୁରା ଏମିତି ପୁରା ଡିପ ରେ ଅନେଇବାକୁ ପଡୁଛି।
ସାଠିଫିକଟେ ଗୁରା ତମେ କଣ କ୍ରିଏଟ କରୁଛ?
ନା ତାର ସେ ରହୁଛି କିୟ ନାହଁ କଣ
ଆପ୍ ଆପ ରହୁଛି ଗୋଟେ ଆପ୍ ରହୁଛି ତାର ତା ଫିଲଅପ୍ କରୁଛ ଆ
ହଁ ଡାଟା ଫିଲପ ନାହିଁ ମ ଗୋଟେ ରହୁଛି ଗୋଟେ ରହୁଛି ଗୋଟେ ମାନେ ଅ ଗୋଟେ ବ୍ଲାଙ୍କ ବ୍ଲାଙ୍କର
ହୁଁ ହୁଁ ହୁଁ।
ସାଟିଫିକେଟ ଗୋଟେ ବ୍ଲାଙ୍କ ପେଜ ରେ ରହୁଛି ହେଲା।
ହୁଁଁ।
ତାପରେ ତମେ ତାକୁ ତାକୁ ସେ ବ୍ଲାଙ୍କ ପେଜ ର ଯୋଉ ତା ଯଉ ଶୂନ୍ୟ ସ୍ଥାନ ଯେଉ ତକ ଅଛି
ବାଙ୍କ ପେଜ ନୁହଁ ସେଇ ଫର୍ମାଟ ଟା ରହୁଛି ଆଉ ବୁଝିଲି ବୁଝିଲି।
ସେ ଫର୍ମାଲ ରହୁଛି ତମେ ତାପରେ ତାକୁ
ସେଇ ଫର୍ମାଟ ରେ ନା, ଗାଁ ତାର ହ ମ ତାର ମାକ୍ ଲିଷ୍ଟ୍ ସମସ୍ତେ ଯାହା ବି ଡା ଟା ତାର ଦରକାର ସେଥିରେ ମାଗୁଥିବ ସେଇୟା ଦବ ଆଉ କଣ। ଥୋଡି ନା ମୁଁ ଜାଣିଚି ତମ ସାଟିଫିକଟେ ରେ ତମେ କଣ କଣ ପକାଉଛ। ହୁଁ ହୁଁ ହୁଁ କହ
ହଁ। ତ ସାର୍ଟିଫିକେଟ ଏଇଟା ପଡିବ ସାର୍ଟିଫିକେଟ ଆଉ ଦିଟାେ ସେଇଟା ପଡିବ କିନ୍ତୁ ଏତିକ କିଛି ଯୋଉ ମାର୍କ ଗୁଡାକ ଚେଞ୍ଜ ହବ ଏଇଗୁଡା ଉନ୍ ଚେଞ୍ଜ ହେବ ନା କିଏ ଡିପ୍ଲୋମା ଡିଗ୍ରୀ ତ ଆମେ କରିପାରିବୁନୁ ସେଟା ୟୁନିଭର୍ସିଟି କରିବ ଡିପ୍ଲୋମା ଆଉ ପଟ ଏଇଗୁଡା ସବୁ ସବୁ ଡକ୍ୟୁମେଣ୍ଟ କାମ ରା ମତେ ଦିଆଯଛି ଆଉ।
ହୁଁ।
ହୁଁ ସେଇଟା କରୁଛି ଆଉ। ମେଲ ଫେଲ ପଠା ପଠି ଡକୁମେଣ୍ଟ କାମ। ହଁ ସେଠି ଆଉ ଯୋଉ ୱାର୍ଡ ଫାର୍ଡରେ ଯୋଉ କାମ ଗୁଡାକ ହେଲା ୱାର୍ଡରେ ଖାଲି ଟାଇମ ଫ କରିକି ସେଭ୍ କରିକି ରଖି ତମେ ଏଇଟା ଦବ ଆଉମକୁ କ ଫାଇଲି ଫାଲି ପଠେଇବା ପାଇଁ ହେଲା ସେଇଟା ବି ବେଳେବେଳେ କରିଦିଅନ୍ତି ଏଇ କାମ ହେଲା ଆ ସେଇଟା ଟିକେ ଡରିଯାଏ ଏକ୍ସଲ କାମ ତ ମୁଁ ଆଦଉ ଶିଖିନି କି
ମୁଁ ସବୁ କାମ ଶିଖିଛି କିନ୍ତୁ ଟାଲି କାମ ଆସିନି ମତେ। ଟାଲିଠେ ଶିଖିନି ନା ଟାଲି କାମ ମୁ ଶିଖିନି।
କାଲି ତାହେଲେଟା ଶିଖିବା ଶିଖିଲନି ତାହେଲେଟା ତ ଭଲ ଆଉ ପୁ ଚଳିବ।
ଏ ଶିଖିମି ୱାଡ ଏକ୍ସଲ ପାୱାର ପଏଣ୍ଟ ବି ଜାଣିଛିଭଡିଓ ଏଡିଟିଂ। ଫୋଟୋ ଏଡିଟିଂ ହଁ। ପ୍ରପର ଜାଣିଛି ଶୁଣ ସବୁ ସବୁ ଫର୍ମୁଲା ମୋର ମନ ନାହିଁ ଫର୍ମୁଲା ଦେଖିବାକୁ ପଡିବ ଟିକେ ୟୁଟ୍ୟୁବ ରୁ।
ଓ ଫର୍ମୁଲା ଗୁଡା କଣ ମନେ ରହିବ ଭାବୁଛ ୟୁଟୁବ ଦେଖିଲେ ଲକ୍ଷ ଟା ଫର୍ମୁଲା ବାହାରିବ ବୁଝିଲ।
ହୁଁ ଫର୍ମଲା ବଲେ ସମ ଡିଭାଇଡ ତିନି ଚାରିଟା କଣ ଜାଣିଛି ଆଉ ସବୁ ଫର୍ମୁଲା ମନେ ରଖିନି କିଛି ଏକ୍ସେଲ ସିମ୍ବଲ ଫିମ୍ବଲ୍ ସବୁ ହେ ଦେଖିଲେ ହେଇଯିବ କାମ କିଛି ମେନ୍ ହେଲା ଫର୍ମୁଲା ଗୁଡା ମନେ ନାହିଁ। ସବୁ ଫର୍ମୁଲା କଣ ମନେ ରଖି ହବ କି?
ହଁ ଏଇଟା ଏତେ ଗଡ ମୁଁ ଆଉ କରିପାରିବିନି ମୁଁ ତ ନିଜ ତ ମୁଁ କରିବି ଯଉ କଣ ପାଠ ପଢନି ନା କରନି ନା କଣ କିଛି କିନ୍ତୁ ମନେ ନାହିଁ ଟୋଟାଲ।
ପ୍ରାୟ ଏକ୍ସଲ ପ୍ରାୟ କାମ ରହୁଛି ନା ପ୍ରାୟ ଯେତେକ ଡାଟା ଏଣ୍ଟ୍ରି କାମ ପ୍ରାୟ ଏକ୍ସଲ ରହୁଛି।
ହଁ।
ଏକ୍ସଏଲ ନହେଲେ ନିଜ ନିଜର ଆପ୍ଲିକେସନ ରହିଯାଉଛି ଯିଏ ଯାହାର କଲେଜ କି ସ୍କୁଲ୍ ମାନଙ୍କର ଟୋଟାଲି ପର୍ସନାଲ୍ ଆପ୍ଲିକେସନ୍ ଆଜିକାଲି ଡେଟରେ କିଛି ପରିଶ୍ରମ କରିବାକୁ ପଡିବନି ଖାଲି ଯେ ତମକୁ ଏକ୍ସଟ୍ରା ଆଡେ ଆଡେଇ କରିବା ପାଇଁ ଦେବେ କି ଡ ମେଣ୍ଟ କି ପ୍ରିଣ୍ଟ ଆଉଟ୍ କି ମେଲ ଏଗୁଡାରେ ଯାହା ଟିକେ ନଲେଜ ଥିବା ଦରକାର। ନହେଲେ ପର୍ସନାଲି ଆପ୍ଲିକେସନ ରହୁଛି ନା ତାଙ୍କ ମାନଙ୍କର।
ହଁ।
ଆଉ ବ୍ୟାଙ୍କ ମାନଙ୍କର ବି ପର୍ସନାଲ ଆପ୍ଲିକେସନ ସେଇଥିରେ ବି କାମ ହେଇଯାଉଛି।
ହଁ ମ ପର୍ସନାଲ୍ ଆପ୍ଲିକେସନ ନହେଲେ କେନ୍ତି ହବ ଯେ? ହୁଁ ସେୟା ଆଉ ଟିକେ କାମ ଟିକେ ହାର୍ଡ ନହେଲେ କରିଦେଲା କିଛି ଇଏ ନାହିଁ।
ଦି ଚାରିଥର ଗୋଟେ କାମ କରିଦବ ବଲେ ହେଇଟା ଇଜି ଲାଗିବ ତମ ଡର ବି ଲାଗିବନି।
ଆଉ ମୁଁ ତ ମାନେ ଦି ବର୍ଷ ହେଲାଣି ଜବ କଲିଣି ହେଲା। ଫିର ବି ମୋର ଡର ଛାଡୁନି ଟୋଟାଲି ବହୁତ ଡର ଟିକେ ମିଷ୍ଟେକ ହେଇଗଲେ ପିଲାମାନଙ୍କ କ୍ୟାରିଅର ବର୍ବାଦ ହେଇଯିବ।
ହଁ ହେଇଟା ବି ସତ କଥା।
ହଁ ସେଇଥିପାଇଁ ମୁଁ ଡରି ଯାଉଛି ପୁରା।
କ୍ୟାରିୟର ବର୍ବାଦ ହୁଏ ମୁଁ କହିବା କଥା ତାର କ ଏଡିଟ୍ ଅପସନ ନାହିଁ ତମର ଆଉ ୱାନ୍ସ ବାହାରିଲା ପରେ ଏଡିଟ୍ ଅପସନ୍ ନାହିଁ।
ଯୋଉ ସାର୍ଟିଫିକେଟର? ସାର୍ଟିଫିକେଟ୍ ଯୋଉ କହୁଛ?
ହୁଁ ହୁଁ ହୁଁ ହୁଁ।
ସାର୍ଟିଫିକେଟ ତାକୁ ଦେଇଦେବି ହେଲା ମନେକର ମୁଁ ଆ ମୋ ସାର୍ଟିଫିକେଟ ବାହାର କରିଦବି ସାର୍ ସିଗ୍ନେଚର କରିଦେବ କଣ ଦେଖିଦେବେ ସିଗ୍ନେଚାର କରିଦେବେ ଜଷ୍ଟ ହେଲା। ତୁ ଡିପ୍ଲୋମାର ଯୋଉ ଦେଖୁନାହାନ୍ତି ଯୋଉ ଯୋଉ ଗୋଟେ ଗୋଟେ ମାଗି ଦଉଛନ୍ତି ସାର ଦେଇ ଦଉଛନ୍ତି ଯୋଉ ହେଲା। ବନେଇବା ପାଇଁ କହୁଛନ୍ତି ତାକୁ ମୁଁ ବନେଇକି ଦେଇଦେବି ସେ ତାର ନେଇକି ପଳେଇବ।
ହୁଁ।
ହଁ ଯୋଉ ଅ ବନେଦେଇକି ଦେଇଦବ ତାପରେ କଣ ହବ କହିଲ? ସାର୍ଟିଫିକେଟ ସିନା ବନେଇକି ଦେ ବ ତା ପର ମୁହୂର୍ତ୍ତରେ ଯେତ ସେମାନଙ୍କର ଏଇ ପାଖାପାଖି ନି ସେମାନେ କଲେଜରେ କରିଛନ୍ତି ବୋଲି ସେ ଯାଉଛନ୍ତି ଡିପ୍ଲୋମା ଦରକାରେ ସେ ଯାଉଛନ୍ତି ତାଙ୍କର ସେପ ମୋ ବାପା ଏସି ଯାଉଛନ୍ତି ଯୋଉ କିଏ ଯାଉଛି ରାଜସ୍ଥାନ ହେଲା? କିଏ ଯାଉଛି ଆନ୍ଧ୍ରା କିଏ ଯାଉଛି ହାଇଦ୍ରାବାଦ ଅଧିକ ପିଲା ହାଇଦ୍ରାବାଦ ଆଉ ଅଧିକ ପିଲା ହା ଆନ୍ଧ୍ରା ଆନ୍ଧ୍ରା ହାଇଦ୍ରାବାଦ୍ ଆଉ ପୁରୀ ଯାଉଛନ୍ତି ଯଦି ଯୋଉ ମାନେ ଆଉ ଗୋଟେ ଗୋଟେ ଯୋଉଟାକୁ ବାହାରୁଛନ୍ତି ଯିବା ପାଇଁ ଆ କଣ କହିଲ ଯୋଉ ସବୁଠୁ ଅଧିକ ଦୁବାଇ ହେଲା। ଦୁବାଇ ଯିବା ପାଇଁ ଯ ଯୋଉ ଗୁରା ଛନ ଛନ ହଉଛନ୍ତି ତ ବିଲିଭ କରିବନି ସେମାନଙ୍କର ପାଇଁ ବହୁତ ଟେନସନ ତାଙ୍କର କାମ ଭଲ ସେ ଦେଖିବ ଦବ ଟିକିଏ ଯଦି ଗଡବଡ ହେଇଗଲା କି କଣ ସିଏ କହି ଦେବେ କି ଫଲ୍ସ ବୋଲି ଦେଇଦେଇଚ। ସାର୍ଟିଫିକେଟ୍ ନେଇକି ଆସିକି ଆହୁରି କଲେଜ୍ କେତେ ପ୍ରୋବ୍ଲେମ୍ ଜାଣିଚ ଗୋଟେ ଥର ହେଇଥିଲା ବହୁତ ଅସୁବିଧା ହେଇଥିଲା।
ଗୁରା ନା ତାଙ୍କର ବହୁତ ଟଙ୍କା ଖର୍ଚ୍ଚ ହଉଛି ଫାଷ୍ଟ ଯିବା ପାଇଁ। ସେ ତ କଷ ଷ୍ଟ କରିକି ଯିବେ। ପୁଣି ଆଉଥରେ ରିଟର୍ଣ୍ଣ କରିକି ଆସିଲା ଆସିକି ସେଇଟା ହଉଚୁ ପ୍ରୋବ୍ଲେମ୍।
ନା? ତ ସେଥିପାଇଁ ସେ କହିଲେ କି ଏମିତି ହେଇପାରିବନି। ବନ୍ଦ କରିଦେଇଥିଲେ ସେଥିପାଇଁ, ଛାଡ ଦେଖିଆ କଣ ହଉଛି ଆଉ ସେତେବେଳେ ଦେଖା ଅଛି କଣ କାମ କରା ହବ। କଣ ଭଲ ଭାବରେ କରିଦେଇକି ଦେ ଯାହା ହେଲା ସେଥିପାଇଁ ପୁରା ପ୍ରପରଲି ପୁରା ଅନା ଅନି ପୁରି ଯଦି ଟିକେ ମିଷ୍ଟେକ୍ ହେଇଗଲା ତାକୁ ପୁଣି ଇଏ କରାହବ, କଣ କହିଲ ଇରେଜ୍ କରାହବ। ହେଲା। ଇରେଜ୍ କଲା ଯଦି ଇରେଜ୍ ଯଦି ଟିକେ ବି କୋଉ ଯୋଉ ଗାର ଫାର କଟିଗଲା ହେଲା, ସେଇଟା ଗୋଟେ ପ୍ରୋବ୍ଲେମ୍ ମାନେ ଅସୁବିଧା ବହୁତୁ।
ଶୁଣ ଆମେ ବି କାମ କରିଚୁ କମ୍ପ୍ୟୁଟର ଲାଇନ୍ ରେ ଭୁଲ ହୁଏ। କିନ୍ତୁ ଭଗବାନ ତାଙ୍କର ଭୁଲ ହଉଚି, ଭୁଲ ହବନି କୋଉଠି କହିଲ? ହବ ଭୁଲ ହବ କେତେବେଳେ କେମିତି ହେଇଯିବ ହୁଁ,। ବୁଲ କେତେବେଳେ କେମିତି ହେଇଯାଏ କିନ୍ତୁ ମୁଁ କଣ କି ମୁଁ ଏଠି ଯୋଉ ସୋସାଇଟିରେ ଜବ୍ କରିଥିଲି। ପିଲା ଦିନୁ ତାଙ୍କ ସହିତ ଚଳି ଚଳିକି ଆସିଛି ନା ଭୁଲ ହେଲେ ବି ସେ କିଛି କୁହନ୍ତିନି। ତାରେ ଆମର କାମ ହେଇଯାଏ ମାନେ ଏଡିଡ୍ ଅପସନ୍ ପ୍ରାୟ ନଥିଲେ ବି ତାଙ୍କୁ ଫୋନ୍ କଲେ ସେ କରିଦିଅନ୍ତି।
ହୁଁ, ହଁ କରିଦେବେ ନା ଆଉ। ସବୁଆଡ ଅଲଗା ଅଲଗା ସିଷ୍ଟମ୍ ଟିକଲ ଟିକେ ଅଲଗା ଆଉ।
ଓ ବାହାରେ ଆଉ ଗାଁ ଗହଳି ଛାଡିବ ନା। ଗୋଟେ ସମ୍ପର୍କରେ ରହି ଥିବ ନହେଲେ ଆଉ ବାହାର ଲୋକ।
ହଁ ସେଇଆ ବା।
ମୋର ଏଠି ଭଲ ସୁବିଧା ଥିଲା ଯେ। ଏଇଠି ଭୋଜି ଗୋଟେ ଥିଲା କାଲି। ଏ ପୁଣି ଆଜି। କାଲି ତ ଭୋଜି ଖାଇଥିଲି। ଆଜି ଗୋଟେ ସ୍ଵର୍ଣ୍ଣ କ୍ଷେତ୍ର ଭୋଜି ଥିଲା। ସ୍ଵର୍ଣ୍ଣ କ୍ଷେତର। ମାନେ ବର୍ଷ ପୁରଣୀ। ହୁଁ, ଗୋଟେ ଭୋଜି ଥିଲା ତ, ଏ ଛଅଟା ସାଢେ ଛଅଟା ଆସିକି ଖାଇଛି ଆଉ କଣ।
ହୁଁ, ହୁଁ, ଓହୋ ହଁ ଖାଇଛ ତ। କଣ ବୁଝି? ପୁରି
ଭୋଜି ଭାତ ହେଇଥିଲା ଡାଲି ଆଳୁ ପୋଟଳ, ପନିର୍ ଟିକେ। ପାସ୍।
ହଁ ଖାଇ ଦେଇକି ଆଇଛ ତ ଆଉ କଣ, ଏ, ଆ, ମାମୁଁଘରେ ବୋଧେ?
ହୁଁ, ଏ ମାମୁଁଘରକୁ ଆସିିଛି ବା, ସନ୍ଧ୍ୟା ଆସିକି।
ଆଁ,
ସନ୍ଧ୍ୟା ଆସିକି ଆସିଲି।
ଓହୋ! ଆଉ କୁଆଡେ ବୁଲାବୁଲି?
କାଲି ତ ଯାଇଥିଲେ, ଆଉ କୁଆଡେ ଥଣ୍ଡା ଟା ହେଇଚି କୁଆଡେ ଯାଇନି। ବାଇକ୍ ତ ପାଖରେ ଅଛି ଇନ ଚାହିଁଲେ ଇନ ଚାଲିବା କଥା ଆଉ। ଆମ ପଟେ ବି ବୁଲିବା ପ୍ଲେସ୍ ଭଲ ଭଲ।
ହୁଁ, ହୁଁ, ହୁଁ ସାଙ୍ଗସାଥି ମାନେ?
ହୁଁ।
ସାଙ୍ଗ ଖେଳିବା କ୍ରିକେଟ୍।
ନା, ନା, ନା, ନା ସେ ପ୍ରତି ମୋର ଟିକେ ଇଣ୍ଟରେଷ୍ଟ ନାହିଁ। ବୁଲିବାରେ ଅଛି, କ୍ରିକେଟ୍ କେତେବେଳେ କେମିତି ଖେଳି ଦିଏ। ସବୁବେଳେ ଏମିତି ହବିସ୍ ନାହିଁ। ସବୁବେଳେ ଯାଇକି ଖେଳିଦେବି ବୋଲି।
ଆମ ପୁଅ ତ ଦିନ ରାତି ଖାଲି କ୍ରିକେଟ୍ ଖେଳିବ ବୋଲି ଚାଟା ହେଲା ମାନେ ଖ ଖରା, ବର୍ଷା, ଶୀତ ତାକୁ କିଛି ଦେଖାଯାଉନି ଭୁସ୍ ପାସ କିନା ପଳୁଛି।
ହୁଁ ହୁଁ।
ହଁ ଖାଲି। ଖରା ବସି ଯାଇଚି ଯିଏ ଡାକୁଛି ଭଡ କିନା ଉଠି ପଡୁଛି ଚାଲୁଛି ଯଦି ନିଦରୁ ଶୋଇଥିବ ବି ଉଠି ଯାଉଛି।
ହଁ ନା ଆଉଏତେ। ଖେଳିଲା ବୟସ ଆଉ ହେଲାଣି ଆଉ।
ହଁ। ଆମେ ବି ଗୋଟେ ଯୋଉ। ଗୋଟେ ବଡ ଗୁଡାକ କହିଲେ ବି ସେ ଶୁଣିବେନି କେତୋ କଥା ବାତା
ହୁଁ ବୟସ ହେଲାଣି ଆଉ ଏମିତି ହେଲା ହବ।
ହୁଁ ଯବା।
ହୁଁ।
ତାହଲେ ଆଣ୍ଟି ତା ଦେ ଅପରେ ଭଲରେ ଅଛି।
ନାଇଁ ବା ତା ଦେହ ଭଲ ନହିଁ ରୋଷେଇବାସ ଟିକେ କରିପାରୁନି। ନିଜେ କରିକି ସକାଳେ ବା କରିୁଥିଲି ଆଉ ସକାଳେ କରିଥିଲ ସକାଳେ ଆଳୁ ପୁଟଳ
ହ୍ୟାଲୋ।
ହଁ ମୋର ସେ ହଁ ହଁ ହଁ ଆଳୁପୁଟଳ କଷା ଟିକେ ଡାଲି ଟିକେ ହେଇ ଦେଲା। ମୁଗଡଲେ ହ ସେତିକି ଆଉ ହ ସକାଳେ ତରକାରୀ ଥିଲା। ଫ୍ରିଜ ରେ ଅଛି ଗରମ କରିକି ସେ
ଆଉ ତ ମୁଁ ଗୋଟେ ରୋଷେଇ କରିଛି ଯେ ପୁରା ଗୋଟେ ଦିନ ପଳିଲା ମୋ ରୋଷେଇରେ ମାନେ ଅଧା ଦିନ ନଅଟ ର ଷ୍ଟାର୍ଟ କଲି ଗୋଟେରେ ସିଲା
ତଁ ଗ୍ୟାସ୍ ସାରି ତ ମତେ ଲାଗୁ ଦିନ ବାର
ହେଁ ହେଁ ହେଁ ଆରେ ମତେ ଟିକେ କଲ ଟିକ ଭଲ ଭାବ ରୋଷେଇ ଜଣା ନାହିଁ ହେଲା କାଲି ପୁଣି ମୁଁ କଲେଜରେ ଖାଇକି ପଳ ଆସିଥିଲେ ଆଉ ରୋଷେଇ କଲେ ଝିଅଆସି ତାର ଭାଜି ଦେଇଛି ସେ କଞ୍ଚା କଞ୍ଚା କଣ ଭାଜା ଫୁଜି କରିଦେଇଛି ହେଲା। ଅ ଟେଷ୍ଟଟି ନଥିଲା କିନ୍ତୁ ଭାଜି ହେଉଛି କଞ୍ଚା କଞ୍ଚା-
ହୁଁ
ଆଉ ଆଜି ଏଠି ମୁଁ ଗୋଡିକ ରୋଷେଇ କରିଥିଲ ଯେ ପୁରା ଦିନ ଯାକ ବସିକି ରୋଷେଇ କରୁଛି।
କଣ କରିଛ କଣ ଅଛି?
ଭାତ କରିଥିଲେ ଡାଲି କରିଦେଇ ତା ସାଙ୍ଗରେ ଏ ଯୋଉ ମ ବେସର ବେସର ଦେଇକି ଯୋଉ ଛୁଇଁ ଆଉ କଦଳୀ ହେଲା ଆ ଆଉ ଗୋଟେ କଣ ଭେଣ୍ଡି ତିନିଟା ଭାଜିଲି ସେ ତ ତିନିଟାଙ୍କୁ ପ୍ରୋସେସ ହୋର ହଁ
ମଜା ଆଜ ଟିକେ ଟାଇମ୍ ଲାଗିବ ବେସର କୋଉଥିରେ କଲ ଗ୍ରାଇଣ୍ଡିଙ୍ଗ? ଗ୍ରାଇଣ୍ଡର ସହବ ବି ରଖିଛ ନାଇଁ କି
ହଁ ମୋର ନୁହେଁ ମୋ ଆ ରୁମେଣ୍ଡ କର
ହଉ ରଖିଦିଅ ହେଲା।
ହଁ ହଁ ରଖୁଛି।